ହ୍ୟାଲୋ ହଁ କୁହ କଣ କରୁଚ? ବସିଛ ଆଉ ଆଉ ତମର ରାତିର ଡିନର ଫିନର ଶେଷ?
ନାଇଁ ନାଇଁ ମୁଁ ଡିନର୍ କରୁଛି ଏବେ।
ଉଁ ହୁଁ।
ପିଠା କୁ ପନିର୍।
ପିଠା ସହିତ ପନିର
ପନିର ବଟର ମସଲା। ଆଉ ତମେ ଖାଇ ଖୁଇସାଲଣି?
ହଁ।
ତମେ ଆଉ ତମ ଭଉଣୀ ହେରିକା ବୋଧେ ଖାଇଲଣି ଏକାଠି ନାଇ?
ନାଇଁ ନାଇଁ ଏଇ ଆ ଆମେ ମୁଁ କୁ ମୋ ଝିଆରୀ ଆଉ ମୋ ପୁଅ ସାଙ୍ଗ ହେଇ
କେମିତି କିଆ ଭଉଣୀ କିରା କହିଲାନି।
ନାଇଁ ଭଉଣୀ ତାର ଖାଉଛି ପଛରେ ତାର ସିଲେଇ କରୁଛି ସେ ତ ସିଲେଇ ଶିଖିଛି ସେଯେ ବମ୍ବେରେ ଯାଇକି ସିଲେ ସିଲେଇ ଟ୍ରେନିଂ ନେଇକି ଆସିଛି।
ଓହୋ ବମ୍ବେରେ? ସେ ଜାଗା କଣ ଭଲ ଥିଲା କି ଭଲ ଜାଗାରେ ମାନେ
ଯୋଉ କଣ ଟା କୁହନ୍ତି ମ ଫ୍ୟାସନ ଡିଜାଇନିଂ କୋର୍ସ।
ଓହୋ। ତମେ ତାହେଲେ ତାଠୁ ଶିଖିଥିବ ତ?
ନା ନା ମୁଁ ଶିଖିପାଇଲିିନି ମୁଁ ଯେତେ ଚେଷ୍ଟା କଲି। ତାନେ ସେମାନେ ମାଷ୍ଟର ହେଲା ବେଳକୁ ଆମେ ଛୋଟକଟିଆ ଷ୍ଟୁଡେଣ୍ଟ ହେଲା ବଳକୁ ସିକ୍ ଖି ପାରୁନୁ ହଉନି ମାନେ ସେ ତା ଯୋଉ ସ୍ପିଡ ଟା ମୁଁ ଧରି ପାରୁନି।
ହବ ଚାହିଁଲେ ହବ। ନିଜେ ତମେ କେତେଟା ପ୍ରାକ୍ଟିସ କଲଣି ତମ ପାଖେ ତ ମେସିନ୍ ଅଛି।
ଅଁ ଧୀରେ ଧୀରେ ଶିଖାନ୍ତି ଶିଖେଇଥିଲେ ହଉ ହେଲା ଛା
ହଁ ତମେ କଣ କୁଆଡେ ଦିଲ୍ଲୀ ଫିଲି ଯିବାର ପ୍ରୋଗ୍ରାମ କରୁଥିଲ ପା?
ଦିଲ୍ଲୀ ତ ଆମେ ମାନେ ବୁଲିକି ଆସିଥିଲୁ। ତମେ ବି ଥରେ ଆଗରୁ ବୁ ବୁଲି ଯାଇଥିଲ ଦୀଲ୍ଲୀ ନା?
ହଁ ଦିଲ୍ଲୀରେ ମୁଁ ରହୁଥିଲି, ଦିଲ୍ଲୀରେ ବହୁତ ଜାଗା ଅଛି ଦେଖିବା ଭଳିଆ। ତମେ ଯଦି କହିଲି ତମେ
ଆମେ ଯୋଉ ଯାଇଥିଲୁ ବି ଦିଲ୍ଲୀ ବଢ଼ିଆ ମାନେ ଟୋଟା ଲି ଆମେ ଏଠିକି ଯାଇଥିଲୁ ମାଉଣ୍ଟ ବାବୁ ମାଉଣ୍ଟ ବାବୁରୁ ବୁଲାବୁଲି କରିକି ଫେରିଲା ପରେ। ଆଉ ସେଇ ଯୋଉ ଦିନଟା ରିଟର୍ଣ କରିବୁ ଫ୍ଲାଇଟ ସନ୍ଧ୍ୟା ବେଳକୁ ଅଛି ଆମେ ଦିନିଟାଙ୍କ ସେଠି ବୁଲିବୁ।
ହଁ ତମକୁୁ ଗୋଟେ ଦିନ ଥିଲ ଦିଲ୍ଲିରେ ଲୋଟଷ୍ଟ ଟେମ୍ପଲ ସ୍ ଦେଖ
ଲୋଟସ୍ ଟା ହଁ ହଁ ଲୋଟସ୍ ଟେମ୍ପଲ ତାପରେ ଏଇ ଯୋଉ ହଁ ହଁ ସବୁ ଯାଇଥିଲୁ ଏତିକୋପା ତାର ସେ ପ୍ୟାକେଜ ରେ ଆମକୁ ସବୁ ବୁଲେଇକି ଛାଡିଦେଲା।
ହଁ ଓ ଦିଲ୍ଲୀରେ ବି ଜଗନ୍ନାଥ ମନ୍ଦିର ଅଛି। ଆଉ ଜଗନ୍ନାଥ ମନ୍ଦିରରେ ତ ସବୁ ସବୁଠାଏ ଅଛେ। କାଲ୍ କାଟା ରେ ଅଛି, ଦିଲ୍ଲୀରେ ଅଛି, ଚେନ୍ନାଇରେ ଅଛି।
ଜଗନ୍ନାଥ ମନ୍ଦିର ଯାଇନଥିବୁ ଯୋଉ ଲୋଟସ୍ ଟେମ୍ପୁଲ୍। ଉଁ ରାଜଘାଟ ଆଉ ଅ ଲାଲକିଲ୍ଲା ସବୁ ସେରା ଯାଇଥିଲୁ ହେଲା। କାନ ଆମକୁ ବହୁତ ଟାଇମ ମିଳିଗଲା ନା ଆମେ ସକାଳୁ ସକାଳୁ ଫ୍ଲାଇଟ୍ ରେ ଆସି ପହଞ୍ଚିଲୁ। ତ ସେଇଥିପାଇଁ ସ ହଁ ଯେଉଁ ସନ୍ଧ୍ୟାବେଳକୁ ଥିଲା ସେଟା କେଜେରେ ଆମକୁ ସବୁ ସେତିକ ବୁଲେଇ ଦେଲା। ଆଉ ଆମେ ଯୋଉ ଏପଟେ ମାଉଣ୍ଟଆବୁ ଯାଇ ମାଉଣ୍ଟଆବୁ ବୁଲିକି ସେ ଯୋଉ ହେପଟେ କଣ ଥିଲା ରାଣୀଙ୍କର ପ୍ୟାଲେସ୍ ଆମେ ଆଉ ସେଟା ଦେଖିପାରିଲୁନି। ଉଁ ସେଟା ବହୁ ଲେଟ୍ ହେଇଗଲା ସନ୍ଧ୍ୟା ପରେ ତ ଏତେ ବାଟ ବୁଲି ପାରିବୁନୁ ତାପରେ ଆମେ ଆସିଲୁ କୁମ୍ଭଲଗଡ। କୁମ୍ଭଲଗୋଡ ମାନେ ଯୋଉ ରାଜାଙ୍କର ସେଟା ଇଣ୍ଟ୍ ରେଷ୍ଟିଙ୍ଗ ଥିଲା। କଉଦଛିରୁ ଆନେ
ନା
ଇଏ କରିକି ଆସିଲୁ ଆଉ ତାପରେ ଆମେ ସିଧା କଲୁ ଭାରି ରାଞ୍ଚି ଆଉ।
ଦିଲ୍ଲୀରେ କିନ୍ତୁ ମୋମୋ ଖାଇବ ଦିଲ୍ଲୀ ମୋମୋ ଟା ବହୁତ ଟେଷ୍ଟ।
ନାଇଁ ଦିଲ୍ଲୀରେ ମୁଁ ଏମିତି ରେଷ୍ଟୁରାଣ୍ଟ ଖାଇଛୁ ଏମତି ଆଉ ଇଏ ବ୍ରେକଫାଷ୍ଟ ଖାଇଥିଲୁ ଦୋସା ଟେ ଖାଇଥିଲୁ। ଉଲୁ ମୋମୋ ଫମୋ ସିନା ସକାଳ ପର୍ଯ୍ୟନ୍ତ ରହିଲେ। ଖାଇବୁ ଖାଇନୁ ମୋମୋ ଖାଇ ଆଉ ତମେ ଦିଲ୍ଲୀରେ କୋଉ କୋଉ ଜାଗା ବୁଲିଛ ସବୁ।
ଦିଲ୍ଲୀରେ ଇ ମୁଁ ଦିଲ୍ଲୀରେ ଏ ଦେଖ ଦର୍ଶନୀୟ ଜାଗା ଯେତେବେଳେ ଯେମତି ଏଇ ଲାଲକିଲ୍ଲା ହଉ ଆମର ରାଜଘାଟ ହଉ ଲୋଟସ୍ ଟେମ୍ପେଲ ହଉ। ଆଉ ଆମେ ବି ଯାଇଥିଲୁ କୁତୁବୀନାର ଦେଖି ଆଗ୍ରା ବି ଯାଇକି ବୁଲିକି ଦେଖି ଦୁଖା କି ଆସି। ଲୁ ତାଜମହଲ ହରିକ ତାଜମେହଲ ଏଇ ହେଲା ସବୁ ଲହଠ ବି ରାଉଲକେଲା ସବୁ ମାନେ ପ୍ରାୟତଃ ଆମେ ଦିଲ୍ଲୀର ହଁ ସବୁ ଜାଗା ଦେଖି ଦେଇଛୁ ଏବେ ନୂଆ ଜାଗା କଣ ହେଇଥିବ ମୁଁ ଜାଣିନି ସେତେବେଳେ ସବୁ ଜାଗା ଦିଲ୍ଲୀ ଉତରର ଦେଖିକି ଆଗ୍ରା ବି ଯାଇକି ବୁଲିଦେଇକି ଆସିଥିଲି।
ଓହୋ ମ ଏପଟେ ତ ଭଲ ଭଲ ଜାଗା ଅଛି।
ଗୋଟେ ଜାଗାରେ ରହିଲେ ତମେ ପ୍ରତି ୱିକ୍ ରେ ଯାହାହେଲେ ବୁଲିକି ଯିବାକୁ ସଣ୍ଡେ କୁ ସଣ୍ଡେ ପଳେଇଲେ ତମେ ସବୁ ଦେଖିଦବ।
ଚେନ୍ନାଇ ଯେ ବହୁତ ବହୁତ ବାଟ।
ହଁ ଆମେ ବି ହେଇ ଏୟାରପୋଟ ଏୟାରପୋର୍ଟ ପାଖାପାଖି ସିଟି ଉପରେ ରହୁଥିଲୁ ନା ଯେହେତୁୁ ସିଟି ଉପରେ ଯୋଉ ସବୁ ଜାଗାରେ ରହିଲାଠୁ ତ ସି ଟି ମାନେ ହେଇଥାଏ ଏରିଆରେ ଯାହା ଯାହା ସବୁତକ ମୁଁ ତ ପ୍ରାୟ ଟାଇମ ପ୍ରତି ସପ୍ତାହ ସଣ୍ଡେରେ ଯାହେଲେ ବି ଆମେ ଜଗନ୍ନାଥ ମନ୍ଦିର ଯାଉ ଯେହେତୁ ସେ ଆମେ ପାଖ ପାଖିରେ ଥିଲା ସେଠୁ ଏଯାଏଁ ଯାଇକି ଖାଇଦେଇକି ଆସୁ। ହଁ ଭଲ ଜଗନ୍ନାଥ ମନ୍ଦିର। ଯାହାେଲେ ବି ଜଗନ୍ନାଥ ମନ୍ଦିର ଆମର ସବୁ ଜାଗା ରହିଛି ଆଉ
ଖାଇନ ବଲେ କେ ରଲ ପଟା।
ହଁ ମୁଁ ବି ସେଇ କେରଳ ପଟ ହଁ କେରଳରେ ତ ବହୁତ ଜାଗା ଅଛି। ଜାଗା କଣ ସେଇ ତ ବିଚ୍ ସାଇଟ ହେଇ ଜଙ୍ଗଲ। ପ୍ରାୟ ସାଉପଟେ ସେପଟେ ତ ପ୍ରାୟ ମନ୍ଦିର ସବୁ ସେମ ଡିଜାଇନ।
ମେନ୍ ହେଲା ସେ ସାଉଥ୍ ପଟଟା ଥିଲା ସେଇ ତ ମାନେ ଯୋଉ ଇଏ ଅ କନ୍ୟାକୁମାରି ମ ଗୋଟେ ଥିଲା ଯୋଉ ଉ ଆମର ଇଏ ଯୋଉ ଠାକୁରଙ୍କ ଚାରିଧାମ ର ତ ଯାଉଛି ନା ଯାହାହେଲେ
ହଁ ହଁ ହଁ ହଁ ହଁ।
ଶଷା କଥା ସେପଟେ ଆଉ ଏଇରାା ସବୁ ତମ ଇଚ୍ଛା ପରେ ଡିପେ କରେ ଆଉ।
ଆମେ ବି ଏବେ ଯୋଉ ଯାଇଥିଲୁ ଆମେ ରଙ୍ଗନାଥ ସ୍ଵାମୀ ଯୋଉ ମନ୍ଦିର ଗୋଟେ ଅଛି ନାରାୟଣ ଲକ୍ଷ୍ମୀ ନାରାୟଣଙ୍କର। ସେଇଠିକି ଯାଇଥିଲୁ ଖାଲି ବାଲି ଜାଗା। ଆ ଭଲ ବଢିଆ ମନ୍ଦିର କିନ୍ତୁ ତାକୁ ଏମିତି କରୁଛ ବାଲି ଦେଇଛନ୍ତି ପଲସ୍ତରା ଟାଏ। ପଲସ୍ତରା କରନାହାନ୍ତି ସେଟା ବାଲି ଦେଇଛନ୍ତି ମାନେ ସେଟା ବାଲିଟା ମନକୁ ହେଠିକି ଆସ ପଡି ନଥିବ ଏଟା ବାଲି ପକା ହେଇଛି ପକା ହେଇଛି। ଆ ଭିତରେ କିନ୍ତୁ ଠାକୁରଙ୍କର ବଢିଆ କରା ହେଇଛି କିନ୍ତୁ ହେଇଯାଉ ଜାଗା ଟା ଠାକୁରଙ୍କ ପାଉ ଦିଆ ମଝି ଜାଗାଟାରେ ବାଲି ନା ନା ଡେଭଲପ କରିଛଟା ଆଉ। କହିଲି ପା ସେଟାକୁ ଦେଇଛନ୍ତି ବାଲି ହେଇ ବାଲିରେ ଚାଲିକି ଯିବ ବାଲି ଯେ ଡହୋଳ ତାତି ଯାଉଛି। ପାଦ ରଖିହବନି ତାପରେ ଗୋଟେ ବସ୍ତା ପାରିଛନ୍ତି। ଲୋକ ହେଇଥାରେ କ କ୍ରସ କରିକି ଯିବେ ଠାକୁରଙ୍କ ମନ୍ଦିର ଭିତରକୁ ମେନ୍ ମନ୍ଦିର ଭି ଲୋକ ଅଛନ୍ତି ହେଠେ ଲକ୍ଷ୍ମୀଙ୍କ ମନ୍ଦିର ସାମ୍ନାରୁ ଏମିତି ପୁରା ନାକ ଇଏ କରିକି ଡୁଙ୍ଗୁ ଛନ୍ତି ମାନେ କେମିତି ଗୋଟେ ଅଛି ଯେ ହେଇଠୁ ମାନେ ଯି ନା ନାରାୟଣକୁ ଏମତି ଦେଖିଦବ ସିଦ୍ଧା ନାରାୟଣଙ୍କ ଅ ମାନେ ଉ ଠାକୁରଙ୍କୁ କଣ ଗୋଟେ ତାର ଅଛି ମାନ୍ୟତା ଲୋକ ଏମିତି ସବୁ ମାନେ ଏମିତି ଶୋଇକି ପେଟେଇକି ମାନେ ଏମିତି ଦେଖୁଥିଲେ ଯେମତି ସିଧାରେ ଦେଖିପାରିବେ ଠାକୁରଙ୍କୁ।
ଓହୋ।
ଆମେ ଠାକୁରଙ୍କୁ ଦେଖି ପାଇଲୁନି ହେତେବେଳେ ପହଡ ପଡିଗଲା। ପାଞ୍ଚଟାରୁ ପୁଣି ଖୋଲିବ ପାଞ୍ଚଟ ର ଯେହେତୁ ଖରା ଦିନ ଆଉ ଆମେ ତ ଯାଉଥିଲୁ ସିଆଡେ କୋଡେଇକ ନହେଲେ ଆଉ ବାଟରେ ଆଉ ରହିହବନି ନା ଏତ ଏତେ ସମୟ ରାତି ତଥାପି ଆମେ ହେଠୀ ବୁଲିବା ଭି ରେ
ଆମେ ଯୋଉ ଯାଇଥିଲୁ ଭି ଠିକି ମନେ ପଡୁନି ବହୁତ ଫେମସ ଶିବ ମନ୍ଦିର। ସେଇପଟେ ଆମେ ଯାଇଥିଲୁ ବହୁତ ଲୋକ ଥିଲେ ବହୁତ ଭିଡରେ ଆମେ ଯାଇଥିଲୁ କାଁନା ଆମ ପାଖେ ଟାଇମ ଥିଲା। ଆମେ ସେ ଯୋଉ ପ୍ୟାଲେସ ଯାଇପାରିଲୁନି ହେଲା।
ଶିବ ମନ୍ଦିର ତ ଆମେ ସବୁ ଜାଗାରେ ଦେଖୁଛେ କିନ୍ତୁ ମୁଁ ଫାର୍ଷ୍ଟ ଟାଇମ୍ ନାରାୟଣଙ୍କ ମନ୍ଦିର ଦି ତିନିଟା ହେଇ ଚେନ୍ନାଇ ରେ ଦେଖିଲି ଜାଣିକି ଆଉ ଗୋଟେ ଆମେ ବେଶିନି ବିଚ୍ ଯାଇ ଥିଲ ସେଇଠା ବି ଲକ୍ଷ୍ମୀଙ୍କର ମନ୍ଦିର ଲକ୍ଷ୍ମନା କଣ ଏତେ ବଢିଆ ସୁନ୍ଦର ମନ୍ଦିର। ଗୋଟେ ଠାକୁ ମାଙ୍କର ବି ପାଞ୍ଚ ପ୍ରକାର ମାନେ ଇଏ ବେଶ ବୋଲି ତାଙ୍କୁ ପୁରା ବଢିଆ ମନ୍ଦିର ରଟେ
କି ଆମେ ଯୋଉ ଯାଇଥିଲେ ଏପଟକୁ ଯୋଉ ଗଲେ ଯୋଉ କୋଉଠି କହିଲ ଆମେ ଯୋଉ ହଁ ଆମେ ଯୋଉ ଚେନ୍ନାଇ ଗଲେ ବୁଲି ସେ ଯୋଉ ଗଲେ ଆମେ ଉପରକୁ ଯୋଉ ମୁଁ ହଁ ଯୋଉ ମାନେ କୃଷ୍ଣଙ୍କ ସେଠା ବି ନୁହେଁ ହେଟା ତ ଆମେ ଦେଖିନଥିଲେ ଆମେ ଯୋଉ ବେଲୁନୁ ମଠ ଯାଇଥିଲୁ ସେଇପଟେ ଯୋଉ ଠାକୁର ବି ଅଛନ୍ତି ସବୁ ଦର୍ଶନ ପାଇଁ ହେଲା
ହଁ।
ମାନେ ଟିକେ ଅଲଗାରେ ନାହାନ୍ତି କି ଠାକୁର ମାନେ ଏପଟେ ତୁ ଦର୍ଶନ କରିବୁ ଅ ଇଏ ଯାଇକି। ସେ ବି ବଢିଆ କୃଷ୍ଣଙ୍କ ମାନେ ଫେଶ୍ ମାନେ କେତେ ସୁନ୍ଦର। ଉୁଁ ମାନେ ବଢିଆ ବଢିଆ ପୂରା
ହଁ ସାଆଉଥିରେ ତ ବାଲାଜୀ ଠାକୁର ଫେମସଇ ହଁ ତ ଏଟା ସବୁ ମାନେ କିନ୍ତୁ ହେପଟ ସବୁ ମନ୍ଦିର ରା ସବୁ ପ୍ରାୟତ ସେମ ଡିଜାଇନି। ସେମ ଡିଜାଇନ ମୁଁ ଆମେ ଏବେ ବି ହଁ ସାଉପ ତମେ ସବୁ ଜାଣିଦବ ଯୋଉ ମନ୍ଦିର ଯାଉଥିବା ଇକ୍ୱାଲ୍ ସେଇ ଡି ଜାଇନ୍ ସେମ ଖାଲି ଠାକୁର ଯାହା ହଲେ ହବ ତାଙ୍କର ଦିଏ ଯାଉ ଠାରଙ୍କ କିନ୍ତୁ ମନ୍ଦିର ବହୁତ ବଡ ବଡ। ବହୁତ ଏରିଆ ନେଇକି ବହୁତ ବଡ।
ଫ୍ରଣ୍ଟରୁ କେତେ ବଡ ବଡ ନା ଦେଖିଲୁ ସବୁ ମନ୍ଦିର। ଆମେ ଯୋଉ ଲାଷ୍ଟରେ ସେ ଯୋଉ ମନ୍ଦିର ଯାଇଥିଲେ ବାହାରେ ଠିଆ ହେଇକି ବହୁତ ସମୟ ର-ରହିଲେ। ସେ ଠିଆ ହେଲେ ବାହାରେ ଇଏରେ ଭିତରେ ଆମେ ଠାକୁରଙ୍କୁ ଦେଖିଲେ ଡିଜିଟାଲ ଇଏରେ। ଦେଖୁ ନ ଥିଲ କି ଏଟା ଗୋ
ଏତେ ରହିମ୍ବଗେଶ୍ୱର ଯୋଉ ଆମେ ଯୋଉ ଯାଇଥିଲେ ହେଠେ।
ହଁ। ଆଉ ସେଇ ସବୁଠି ତ ମାନେ ଫ-ଫ୍ରଣ୍ଟ୍ଟା ହଁ କେତେ ବଡ ବଡ ଫ୍ରଣ୍ଟ୍ ଟା।
ଆମେ ବି ଆମର ଜାଗା ଦେଖି ଦେଇଛେ ସିରିଡି ସାଈ। କୁ ଯାଇନ ବୋଧେ ନା ଯାଇଥିଲ। ସିର୍ଡି ସାଈଟାରେ ବି ବହୁତ ଜାଗା ଅଛି, ବହୁ ଜାଗା। ଆକ୍ଚୁଆଲି ଗୋଟେ ଗୋଟେ ଜାଗାକୁ ଗଲେ ସେମାନେ ପୁରାଟେ ରଖ୍ଚନ୍ତି। ତମେ ସେଠି ଚାରି ପାଞ୍ଚଟା ଲଖା ଜାଗା ଦେଖିପାରିବ।
ସେ ଏତେ ବାଟ ଯିବ ଶୁଣୁ। ସେ ପୁଣି ହେଇ ଗୋଟିଏ ଜାଗା ଦେଖି ଯାଉ। ଯେଏନ୍ତି ତାନ୍ସି ଗଲା ଯୋଉ ନ-ନୟାଗଡ ଯାଇଥିଲା। କହିଲା ସେ ଠାକୁରଙ୍କ ମନ୍ଦିର ଛଡା ଆଉ କିଛି ନାହିଁ।
ଓହୋ ଆଉ କିଛି ନାହିଁ, ସେଇଟା ପାଖା ଆଖିଆ।
କଇଲା ପାଖାପାଖି ଦୂରରେ ଗୋଟିଏ ପାର୍କ, ଅସଂଖ୍ୟ ଲୋକ ଆଉ କିଛି ନାଇଁ ପାଖରେ। ହ
ଆଉ ମୋର ଗୋଟେ ଝିଆରି ଅ ଜାଣିଛନ୍ତି ମାନେ ମୋ ପାଖରେ ତ ବସୁଚି ମାନେ ମୁଁ ବ ସିଲା ବେଳେ ତଳେ ଯାଇଁ ନଖ ହିଁ ଖାଉଛି। ଛିଡେଇକି ପକଉଛି, ଖାଉଛି। କଣ କହିବ ଆଜିକାଲି ଛୁଆ। ନଖ ଖାଇଲେ କଣ ରୋଗ ହୁଏ, ତମେ ତ ଜାଣିଚ ନା?
ହଁ ନାଇଁ ତାକୁ। ଯଦି ଭଲ ଲାଗୁଥିବ ନଖ ଫଖ ଦେଖେଇ ଦବ ନିଜର ସେ ଖାଇଦେବ।
ହଁ।
ତମ ନଖ ବି ଦେଖେଇଦବ ତାକୁ। ତମେ ଯିଏ ନଖ ଏତେ ପସନ୍ଦ କରୁଥିବ। କେବେ ଗୋଟେ କଥା ଠିକ୍ରେ କରେଇ ଦେଲେନି। ହଉ ଇଏ ଟିକେ କଲ୍ କରୁଚନ୍ତି। ମୁଁ ଟିକେ କଲ୍ଟା କାଟୁଚି।
ହଁ ହଁ ହଁ ହଁ ହଉ ତମେ ରଖ।